ହାଲୋ।
ହାଲୋ ଆଜ୍ଞା।
ହଁ ମ୍ୟାଡ଼ମ ନମସ୍କାର।
ନମସ୍କାର ମ୍ୟାଡାମ। ଆଜ୍ଞା ଆଜ୍ଞା ଆପଣ
ଆଉ କଣ କରୁଥିଲେ? ହଁ ଭଲ ଅଛି।
ଏଇ ଏମିତି ଖାଇବା ପିଇବା ସାରିକି ଶୋଇବାକୁ ମାନେ ଆଉ ଟିକେ ପରେ ଶୋ ହୋଇବା ତ ନାଇଁ ଟି ଏମିତି ଗଡପଡ ହବା କଥା ଆଉ।
ରେଷ୍ଟ ଟିକେ ନବା କଥା ଆଉ, ଆଉ କଣ ରଜ ପାଇଁ ଆପଣଙ୍କର କାମ ସବୁ ସରିଲାଣି ସପିଙ୍ଗ କିଣାକିଣି, କି କଣ ଡ୍ରେସ କି ଶାଢୀ?
ଡ୍ରେସ ଆକଚୁଆଲି ମୁଁ ମଗେଇ ନାଇ ଯିବାର ତ ଏମିତି କିଛି ଏବେ ଯାଏ ହେଇନି ହଠାତ୍ ଯାହା ହବ ଆଉ, ଜାଗା ତ ଏବେ ସବୁଆଡେ ଭିଡ ରହୁଚି ପ୍ରାୟ।
ପାଗକୁ ଦେଖିକିରି ଆଉ
ପାଗ, ବର୍ଷା ତ ଏଇ ଦିଟା ତିିନିଟାଳୋଠୁ ବର୍ଷା ଉ ଷ୍ଟାର୍ଟ ହେଇଯାଉଚି, କାଳ ବୈଶାଖୀ ଭଳିଆ ହେଇଯାଉଛି। ଆଉ ଯଦି ହବ କୁଆଡେ ଯିବି, ନହେଲେ ନାହିଁ।
ଆଉ କଣ କିଣାକିଣି କରିଛନ୍ତି ଲୁଗାପଟା?
ମୁଁ ତ ଅଲ ଥିଲା ତ ମୋର ଡ୍ରେସ ଆଉ ଆଣିଥିଲି ଟିକେ ମ ଝିରେ ବୁଲିବାକୁ ଯାଇଥିଲି, ମୁ ଡ୍ରେସ ଆଣିଥିଲି ବହୁତ।
ହୁଁ ହୁଁ।
ମାନେ ଆମର ଯେମିତି କି ଚୁଡ଼ିଦାର ଇଏ ବଗେରା ସବୁ ଥୁଆ ହେଇଚି, ମଗେଇଥିଲି ଆଉ କିଛିଟା ଡ୍ରେସ ମାନେ ୱଏଷ୍ଟର୍ଣ୍ଣ ଡ୍ରେସ ଗୁଡା ମଗେଇଥିଲି, ମତେ କାଇଁ ଖାସ ଟିକେ ଗୋଟ ମାନେ ଗୋଟେ ଡ୍ରେସ ଭଲ ଲାଗିଲାଠୁ ତାର ଟିକେ ଡ୍ରେସ ର ଟିକେ କଣ ଦାଗ ଲାଗିଛି, ଏମିତି ଟିକେ ପ୍ରୋବ୍ଲେମ ଗୋ ଡ୍ରେସ୍ ତାକୁ ସବୁ ପୁଣି ରିଟର୍ନ କରିଦେଇଛି, ଆଉ ଗୋଟେ ମଗେଇବି, ତ ସେ ରଜରେ ଆଉ ଆସିପାରିବନି ବୋଧେ ଲାଗୁଛି।
ହଁ ହଁ ଆଉ ଯୋଉ ଯାଇଥିଲେ ବୁଲିବା ପାଇଁ ମୁଁ ଫଟୋ ଦେଖିଥିଲି, କୋଉ କୋଉ ଜାଗାକୁ ସବୁ ଯାଇଥିଲେ?
ଆ ମୁଁ ଯାଇଥିଲି ଆମର ଯୋଉ ଉତ୍ତରାଖଣ୍ଡ ନୈନିତାଲ
ହୁଁ ହୁଁ।
ଶୁଣିଥିବେ ହଁ ବାସ୍ ସେଇ ଜାଗା, ହଁ ହଁ ସେଇ ଜାଗାକୁ ଯାଇଥିଲି।
ହୁଁ, ସେଠି କୋଉ କୋଉ ମ ଦେବାଦେବୀ ସବୁ ଦର୍ଶନ କରିକି ଆସିଲେ?
ସେଠି ଆମେ ମ ଯାଇଥିଲୁ ନିମ୍ କରୋଲି ବାବା ଅଛନ୍ତି।
ହୁଁ।
ସେଇ ତାଙ୍କରି ଦର୍ଶନରେ ଯାଇଥିଲୁ, ଆଉ ସେଠି ଆହୁରି ବଢିଆ ବଢିଆ ସେଇଟା ଥଣ୍ଡା ଜାଗାଟା। ଲେକ୍ ସିଟି ଟା କୁହନ୍ତି ଆମର ନାଇନତାଲ, ହଁ ଏଇଟା ଆମେ ଖରା ଦିନେ ଆଜ୍ଞା, ଖରା ଦିନେ ଯାଇଥିଲୁ ବୋଲି ଏମିତି ସିନେରୀ। ଆଉ ଯଦି ଶୀତ ଦିନେ ଯିବେ ପୁରା ବରଫ ଫରଫ ବି ପଡେ।
ହଁ, ଆଉ କେତେଟା ଜାଗା ବୁଲିଲେ, କେତେ ଦିନ ଗଲେ? କେମିତି କଣ ତାର ସବୁ ଥିଲା ପ୍ୟାକିଂ?
ଟୋଟାଲି ଆମ ଲୋକେସନରୁ ଗଲୁ ନାଇଁ ନିଉ ଦିଲ୍ଲୀ
ହୁଁ
ଦିଲ୍ଲୀରୁ ତାପରେ ବାଏ ବସ୍ ଗଲୁ।
ଆଛା।
ଭଲ ଆମର ଜାଣିଥିବେ ସ୍ଲିପର ବସ୍ ବାଗେରା ଭଲ ସବୁ ରହୁଛି। ରାତିରେ ବାଏ ବସ୍ ଗଲୁ। ଆଉ ତାପରେ ଯାଇକି ସେଠି ଅବ୍ ପହଞ୍ଚିକି। ତାଙ୍କର ବସ ର ଆଉ ଗୋଟେ ଛୋଟ ଗାଡି ଥିଲା ଯିଏକି ଉପରକୁ ନବ ପାହାଡ ଉପରେ ନା।
ହୁଁ
ସିଏ ନେଲା ପାହାଡ ଉପରେ ପହଞ୍ଚେଇଲା ସେଠି ହୋଟେଲ ନେଇଥିଲୁ ଦି ଦିନ। ପାଇଁ ନାଇନ୍ ତାଲେ
ଅହଁ
ସିଏ ବୁଲେଇଲେ ଦି ଦିନ। ଦି ଦିନରେ ଫାଷ୍ଟ ଦିନରେ ଆମେ କଭର କଲୁ ନିମ କରୋଲି ବାବା। ନା ଆଉ ଆମର ସେଠି ଯୋଉ ମୁଭି ସୁଟ ହୁଏ ମନ୍ଦିର ଅଛି ନେନା ଦେବୀଙ୍କର ମନ୍ଦିର ହନୁମାନ ଘାଟି ଆଉ କର୍ଥାତ ଦେବୀଙ୍କର ମନ୍ଦିର ଆଉ ଏମିତି କେତେ ଏତେ ସାରା ସବୁ ଜାଗା ଅଛି କି ଗୋଟେ ୱାଟର ଫଲ ଥିଲା ଭିଉ ପଏଣ୍ଟ। ସେ ସବୁ ଜାଗାରେ ଭ୍ୟୁ ସିଏ ତ ଟୋଟାଲୀ ଆମକୁ ଟ୍ରେନ ଲାଗିଲା ଦେଢ ଦେଢ ଦିନ ମାନେ ତିନି ଦିନ ଦିଲ୍ଲୀରେ ଗୋଟେ ଦିନ ଷ୍ଟେ ଚାରି ଦିନ ଆଉ ରହି ଲା ସେଠି ଦି ଦିନ ଜିମ୍ କର୍ବେଟ ଗୋଟେ ଟୋଟାଲ ଗୋଟେ ୱିକ। ଧରନତୁର ଯାଇଥିଲୁ ଗୋଟେ
ଆସ ଆଉ ଗୋଟେ ଜାଗାରେ ଯୋଉ କଷ୍ଟ୍ୟୁମ ପିନ୍ଧିକି ଉଠେଇଥିଲେ ସେଇଟା କୋଉ ଜାଗା।
ଆଚ୍ଛା ସେଇଟା ଉଟି ଯାଇଥିଲୁ। ଆମର ଅଛି। ସେଇଟା ହଁ ହଁ ସେଇଟା ପୁରୁଣା ସେଇଟା ଯାଇଥିଲୁ ଆମେ ଲାଷ୍ଟ ବର୍ଷ। ସେଇ ଫଟୋ ଟା ଟିକେ ରହିଯାଇଥିଲା। ହଁ ହଁ ହଁ। ଆପଣ ଫଟୋ ପିଛା ପଇସା
ହୁଁ
ତ ଯୋଉ କଷ୍ଟ୍ୟୁମ ସେ ପୁଅ ମାନଙ୍କର ପୁଅ କଷ୍ଟ୍ୟୁମ। ଝିଅ ମାନଙ୍କର ଝିଅ କଷ୍ଟ୍ୟୁମ। ଛୁଆଙ୍କ ପାଇଁ ଛୁଆ ବାଲା।
ସେମାନେ ଆସନ୍ତି ଯେମିତି ଆମର ଏଠି ଓଡିଶାରେ ପୁରୀ ଗଲେ ଯେମିତି ଠିଆ ହୁଅନ୍ତୁ ଠିଆ ହୁଅନ୍ତୁ ଫୋ ଫଟୋ ଉଠେଇବୁ କ୍ୟାମାର ମେନ୍ ମାନେ ସେମାନେ ସେଠି ସେମିତି ବୁଲୁଥାନ୍ତି।
ହଁ ତାଙ୍କର ସେଠି ଆମର ଚାହା ବଗିଚା ଅଛି ନା। ତ ସେଇଠି ତାଙ୍କର ଭ୍ୟୁ ହିସାବରେ ସବୁ ରଖିଛନ୍ତି। ବିଜନେସ୍ ତାଙ୍କର ଆଉ ବେପାର ଯେମିତି କରନ୍ତି। ଆଉ ଯୋଉ
ଆମେ ହିଲ ଷ୍ଟେସନକୁ ଗଲେ ମେଗି ଆମର ମିଳୁଥିବ କହିବେ ନିଅନ୍ତୁ ମେଗି ଖାଆନ୍ତୁ।
ବାସ୍ ବାସ୍ ସେଇଠି ସେ ରଖିବେ।
ହୁଁ
ଓ ଚାଲ ଉପରକୁ କୋଉଠି ଫଟୋ ଉଠେଇବା ତମକୁ ଯୋଉ ଭ୍ୟୁ ଭଲ ଲାଗିଲା ମାନେ ଆମ ମାନଙ୍କୁ ଯୋଉ ଭ୍ୟୁ ଭଲ ଲାଗିଲା ଆମେ ସେଇ ହିସାବରେ ରହିବା ସେ ଉପରକୁ ଯିବେ ଅଳ୍ପ ଟିକେ ମାନେ ଯାଇପାରିବା ନର୍ମାଲ ଲୋକ ଆମେ ସବୁ ଚଢ଼ି କି ଯାଇପାରିବା
ହଁ ସେ ପିନ୍ଧେଇ ଦେବେ ତାଙ୍କର ସେ କଷ୍ଟ୍ୟୁମକୁ ସେ ତମ ଡ୍ରେସ ଉପରେ ପିନ୍ଧିଇ ଦେବେ। ପୁଣି ଆସିଲେ ତାଙ୍କୁ ଖୋଲିକି ଧୋଇ ଦେବ।
ସେ ସେଇମାନେ ସେଇଠି ଫଟୋ ଉଠେଇକି ଖୋଲିକି ରଖିଦେବେ। ଆଉ ସିଏ ଆଗେ ଦି ତାଙ୍କଠୁ ଦି ତିନିଟା ଫୋଟୋ ଚାଟା ଯିଏ ଯାଏ ଉଠେଇଲେ ଫଟ ଫଟୋ ପିଛା ପଇସା ଅଛି। ଫଟୋ ଉଠେଇ ଦେଲେ ଆଉ ତାପରେ
ଫଟୋ ଆପଣଙ୍କ କହିବା କଥା ଯୋଉମାନେ ଫଟୋ ଉଠଉଛନ୍ତି ସେଇମାନେ କଷ୍ଟ୍ୟୁମ୍ ଦିଅନ୍ତି।
ହଁ ହଁ ସେ ତା ପାଇଁ ଏକ୍ସଟ୍ରା ଚାର୍ଜ ନେବେ ଫଟୋକୁ ସେ ଏକାଥରେ ନେଇଯାଆନ୍ତି। ପଇସା ମିଶେଇକି ସେ ସେମାନେ ହିଁ କଷ୍ଟ୍ୟୁମ ଦିଅନ୍ତି ତମେ ଯଦି ଚାହିଁଲ କି ମୁଁ ମୋର ଚାହିଁଲି ମୁଁ ଏକ୍ସଟ୍ରା ଉଠେଇବି ଫୋନ ରେ ଦିଚାରଟା ସେଥିରେ ବି କିଛି ପବ୍ଲେମ ନାହିଁ ଉଠେଇ ପାରିବା କଷ୍ଟୁମ୍ ତ ସେ ପିନ୍ଧି ଅଲରେଡି ଆଉ ସେଇ ଆମର ବାସ୍କେଟ ବି ଦିଅନ୍ତି।
ହୁଁ।
ସେ କହିଦେବେ ପୋଜ ଯେମିତି ପୋଜ ରେ କରିକି ଉଠେଇବ। ଏମିତି ପୋଜରେ ଆମେ ଉଠେଇବା ସେ କହିଛନ୍ତି ବତେଇ କ୍ୟାନସଲ୍ ଭଲ ଜାଗା ଟା ଯାଆନ୍ତୁ ବୁଲି ବୁଲିବା ପାଇଁ ଗାଡି ଆମ ଆମର ଅ କେ ସେ ପୁରା ଏମିତି ରହୁଛି ଆମର ଗାଡି ନେଇକି
ଥିଲେ ନା କିଛି ଟୁରିଷ୍ଟ ଇଏରେ ଯାଇଥିଲେ ନା ଏମିତି ସାଙ୍ଗ ହେଇକିରି ସବୁ ମିଶି ମାଶିକି ଯାଇଥିଲେ।
ନାଇଁ ଏଇଟା ଯୋଉ ନେଇନିତାଲ ଯୋଉ ଯାଇଥିଲୁ ମିଶିକି।
ହଁ ନିଜେ ମାନେ ପ୍ଲାନିଂ କରିକିରି।
ହଁ ହଁ ସବୁ ନିଜ ଜୋତିକି ଯ
ମାନେ ସେଠି କଣ ରହିବା ଆଉ ଯୋଉ ଖାଇବା ପିଇବା
ହଁ ହଁ ହଁ ନିଜେ ବୁକ୍ କରିକି ସବୁ କୋଉ କୋଉ ଜା ଗାରେ ରହିଲେ ଆମୋ ପାଇଁ ସୁବିଧା ହବ ଗାଡି ବି ବୁକ୍ ଏମିତି ସବୁ ମିଳିଯାଉଛି ଆମର ତ ହେଇଗଲାଣି କେତେ ସବୁ ସବୁ ସାଇଟ୍ ସବୁ ଯୋଉଥି କି ଆମେ ଦେଖିପାରିବା ବୁକ୍ କରିପାରିବା ଦେନ ଗାଡି ବି ବା ରୋଡ ପାଇଁ ବି ଗାଡି କୋଉ ଗାଡି ବୁକ୍ କଲେ ସେ ଦି ଦିନି ତମ ସହିତ ରହିବ। ସେମିତି ବି ସବୁ ମିଳିଯାଉ ସୁବିଧା।
ଓହୋ ମାନେ ଏଇ ଯୋଉ କହିବା କଥା କି କାର୍ ଫାର୍ ତାକୁ ଯଦି ପର୍ସନାଲ ବୁକ୍ କରିବ ସେଇ ଗାଡି ବି ବୁଲିବା ପାଇଁ ମିଳିଯାଉଛି।
ଯେମିତିକି ଆମେ ଉଟି ଯାଇଥିଲୁ ଆମେ ଦି ଜଣ ଯାଇଥିଲୁ ମୋ ହଜବେଣ୍ଡ ଙ୍କର ମୋର ତ ଆମେ ଦି ଜଣିଆ ହିସାବରେ ଆମ ଗାଡି ବାଲା ଆମେ ଗୋଟେ ଗାଡି ବୁକ୍ କରିଦେଇଥିଲୁ। ସିଏ ଆମ ସହିତ ତିନି ଦିନି ପୁରା ରହିଲେ ବଡ ଗାଡି ଗୋଟେ କରିଦେଇଥିଲୁ। ସିକ୍ସ ସିଟର ବାଲା ମାନେ ସେଭେନ୍ ସିଟର ହେଇଥିଲା ଡ୍ରାଇଭର ମିଶିକି ସେଭେନ ସିଟର।
ଆଉ ଖାଇବା ପିଇବା ଆପଣଙ୍କର କିଛି ଅସୁବିଧା ହେଲାନି ସେପଟରେ ରେଷ୍ଟୁରାଣ୍ଟ ରେ କି କଣ ସେ ସବୁ କିଛି ଅସୁିଧା ହେଲାନି।
ଏବେ ଯୋଉ ଯାଇଥିଲି ନାଇନିତାଲେ ଖାଇବାର ଟିକେ ଅସୁବିଧା। ମାନେ କଣ ଖାଲି ମ୍ୟାଗି ବନମସ୍କା ଆଉ ଆମର ଏମିତି। କି ବ୍ରେଡ଼ ଅମଲେଟ। ପାଉରୁଟି ମାନେ ଅଣ୍ଡା ଏମିତି ସବୁ। ରେଷ୍ଟୁରାଣ୍ଟ ରେ ନା ନା ତାଙ୍କର ଟିକେ କନସେପ୍ଟ ଅଲଗା ଖାଇବାର ତାଙ୍କର ଖାଇବାର ମାନେ ଅ ଏତେ ଇଏ ନୁହଁ ଯେମିତି ଆମର ସବୁ ପାହାଡି ଜିନି ଯେମିତି କି ମୋମୋ ହେଇଗଲା ମୋମୋ ଆଜିକାଲି ଯୋଉ ଖାଉଛନ୍ତି ଏମିତି ସବୁ ଚାଇନିସ ଜିନିଷ ଟିକେ ବେଶୀ। ମାନେ ଏଇ ଯୋଉ ମସଲା ମସଲି ର ଟିକେ ବହୁତ କମ ଆଳୁ ପରଟା ପିଆଜ ଆଳୁ ପରଜା ପିଆଜ ପରଟା
ଟିକେ ଆପଣେଇଛନ୍ତି ଆଉ।
ଚୀନ ଲୋକ କୁ ଆପ ନାଇଁ ତାଙ୍କର ମାନେ ଖାଇବା ଶୈଳୀ ସେମାନେ ଟିକେ ପାହାଡ ଉପରେ ନା ତ ସପ୍ଲାଏ ସେଇ ତାପରେ। ଆ ଜିନିଷ ଅଛି ଯାହା ସବୁ ନିଜର ଆଉ ଭଲ ଜିନିଷ ବି ତାଙ୍କର ସବୁ ମାନେ ତାଜା ଜିନିଷ ନିଜେ ସେଇଠି ପାହାଡ ଉପରେ କରନ୍ତି ସବୁ।
ସେଇଟିକା ମୋମ୍
ଚାଷ ହଁ ହଁ ତାର ସବୁ ସେଠି ଚିକେନ ହେଇଗଲା ମଟନ ହେଇଗଲା ସବୁ ଭେରାଇଟିର ପ୍ରନ୍ ହେଇଗଲା ସବୁ ଭେରାଇ ର ମିଳୁଛି ମୋମୋସ୍। ଦେଲେ ହଁ ସିଏ ଟିକେ ପତଳା ତାଙ୍କର ବେସ୍
ତାଙ୍କ ବେସ୍ ପତଳା। ସେତେବେଳେ ତାଙ୍କ ମସଲା ଟା ବି ବହୁତ ଟେଷ୍ଟ ଲାଗୁଥିବ ହଁ।
ପୁରା ଟେଷ୍ଟି ଵଟ୍ ଭାତ ଡାଲି ଖୋଜିଲେ। ଆପଣ ପାଇବେନି ସେଠି ଆଉ ସବୁ ଲୁଣିଆ ପାଟି ପୁରା ଲୁଣ କରିଦବ।
ଓହୋ ସେଇି ଟିକେ ହଇରାଣ ହେଥିବେ ଖାଇବା ପିଇରେ।
ଅ ହଁ ଟିକେ ମାନେ ଫ ବି କଣ ଚଳିଗଲା ଯେହେତୁ ଗୋଟେ ଗୋଟେ ଜାଗାରେ ଆମର ହୋଟେଲ ରହିଯାଇଛି। ହେଲା ମିଶିକି ହଁ ହଁ ଗୋଟେ ଗୋଟେ ଜାଗ ଇନକ୍ଲୁଡ ଥିଲା ଆଉ ଗୋଟେ ଜାଗାରେ ଯୋଉ ହୋଟେଲ ର ସେଠି ମଲି ଭେଜିଟେରିଆନ୍ ମାନେ ସାଧା ଖାଇବାର ପ୍ରାୟୋରିଟି ବେଶୀ ନନଭେଜଠୁ। ଅ ଆଇଁଷରେ ସେମାନେ ଏତେ ମାନେ ସେଟା ଟିକେ ଇଏ ଜାଗା ତ
ଉତ୍ରାଖଣ୍ଡ ଟିକେତ ନହଁ କିଠା
ହଁ ହଁ ହଁ ଟିକେ ସେଥିପାଇଁ ହୁଁ ହୁଁ। ଆ ଏସବୁ ବହୁତ କମ ଖୋଜିଲେ ବହୁତ କମ ଜାଗାରେ ମିଳିବ।
ଓ ହୋ।
ପାହାଡି ଜାଗାରେ ପ୍ରାୟତଃ ଆଇଁସର ଟିକେ
ବଦ୍ରିନାଥ ହେଲେ କି ଆମର ଆଉ ଜ୍ୟୋତିଲିଙ୍ଗ ହେଲେ ସବୁ ପାଖପଖେ
ଆମର ଋଷିକେଶ ସେଇ ଇଏରେ ପଡିବ। ଡେରା ଜୁନ ସେଇ ଜାଗାରେ ପଡିବ। ସେଆଡେ ମାନେ ରୁଟ ସେଆ ପଡିବ। ବଦ୍ରନାଥ ବୋଧେ ସେଇ ରୁଟ ପଡିବ। ନା ନା ମୋ ଟିକେ ହାତ ମାନେ ଛୁଟି ଏତେ ନଥିଲା ନା ହାତରେ ବହୁତ କମ ତଜ ଥିଲା ହଁ। ତାପରେ ହଠାତ୍ ଏଇ ସବୁ ଜିନିଷ ଯିବା ପାଇଁ ଆଗରୁ ତମକୁ ଅ ପୁରା ପ୍ଲାନ କରିକି ଯିବାକୁ
ସେପଟେ ଗୋଟେ କହୁଛ କେମିତି ଅଛନ୍ତି ସେଠି ଯାଇକି ଗଲେ ମାନେ ତମକୁ ବାହାଘର କରରେବି ଯଦି ଯୋଡାରେ ତମେ ଯାଇଥିବ ମାନେ କପଲ ଯାଇଥିବ ସେମାନେ ବାହାଘର ବି କରାଇବେ ମାନେ ଅଛି। ସେ ମନ୍ଦିରରେ ବାହାଘର ହେଲେ ଭଲ ଆଉ ସେଠି ବି କରିବ ମାନେ ଆପ୍ରୁଭ୍ କରିବେ ହଁ ତମେ ଏଇଠି ବାହାଘରଇ ବାହା ହେଇକି ଗଲେ ବି ବାହା ହେଇପାରିବ।
ଆଚ୍ଛା ସେଇଟା ଆଉ ଆ୍ଛା ସେଇଟା କହୁଛନ୍ତି ଅଲଗା ଜାଗା ଗୋଟେ ତ୍ରିଯୋଗୀନାଥ ନା ଏମିତି ଗୋଟେ କଣ ଅଛି ଆସୁଛି ହଁ ହଁ। ସେଇଟା ବୋଧେ ଆମର ଏପଟ ସାଇଟ ରେ। ରଷିକ ବଦ୍ରିନାଥ ସାଇଡରେ ବେ ଲାଗୁଛି ସେଇପଟେ ତ ଆଡେ ହବ ମୁଁ ମୋର ମାନେ ମୁଁ ଶୁଣିଛି।
ଛନ୍ତି ତାଙ୍କର ଭିତରେ ଜଣେ ଆଉ
ହଁ ସେଇଟା ଜ୍ୟୋତିର୍ଲିଙ୍ଗ ପାଖରେ ସେଇଟା ଜ୍ୟୋତିର୍ଲିଙ୍ଗରେ ଯାଉନି ଗୋ ସେମାନେ ବାହାଘର ପାଇଁ ସେଠି କରିବ ଯୋଡାରେ ବାହା କରିପାରିବ ଯୋଉ ବାହାଘର ବର୍ଷେ ହେଲେ ଯୋଉ ଯାଇକି ବି କରୁଛନ୍ତି ବି ସେଇଟା ଭଲ ମାନୁଛନ୍ତି ଶୁଭ ଯେହେତୁ ଶିବ ପର୍ବତୀଙ୍କର ହେଇଥିଲା ସେଇ ହିସାବରେ ଆଉ।
ଆପଣ ଭଲ ବୁଲି ଆସିଗଲେ ଖରା ଦିନ ଯାଇକି ପୁର ଥଣ୍ଡା ମାହଲ ନେଇକିଲେ ସେଠୁ ଆସ
ସେଇ ପୁରା ପୁରା ଏଇଠି କଣ ଦ ଫାଷ୍ଟ ତ ଦିଲ୍ଲୀ ଦିଲ୍ଲୀରେ ପହଞ୍ଚିଲା ବେଳକୁ ଯୋଉ ଗରମ ତାପରେ ସେଠି ପଳେଇଲୁ ବଢିଆ ଲାଗିଲା ସେଠୁ ଆସିଲୁ ଜିମ୍ କର୍ବେଟ ଅଛି ଆମର ନ୍ୟାସନାଲ ପାର୍କ। ସେଇଠିକି ଯୋଉ ଆସିଲୁ ପୁରା ଦେହ
ହୁଁ ସେପଟରେ ଜବର ମଳ ଜଣା ପଡୁନଥିବ ଜମା।
ନା ପାହାଡ ତଳକୁ ଖସିଲା ପରେ ଗରମ ଟା ପୁରା ଦେହ ଜଳେଇଲା। ଦି ଦିନ ପୁରା କିଛି ଗରମ କଣ ଜାଣିନୁ ଥଣ୍ଡା ଲାଗୁଥାଏ ପାଣିରେ ବି କିଛି ଧୋଇହବନି ହାତ ବି ଧୋଇହବନି। ଏମିତି ଥଣ୍ଡା ସେଠି ରୁମରେ ପ୍ୟାନ୍ ନଥାଏ।
ଆଜ୍ଞା। ହଉ ମ୍ୟାଡାମ ଠିକ ଅଛି ଭଲ କଥାଟା ମୁଁ ଫଟୋ ଦେଖିଥିଲା ସେଥିପାଇଁ ଟିକେ ପଚାରିଲି ଆଉ ହଉ ଠିକ ଅଛି।
ଆଜ୍ଞା।